ହ୍ୟାଲୋ।
ସୁପ୍ରଭାତ ମ୍ୟାଡ଼ାମ।
ଶୁଭ ସକାଳ, କଣ କରୁଛନ୍ତି?
କିଛି ନାଇଁ ଅଛି ଆପଣ କଣ କରୁଛନ୍ତି?
ଆଉ ମୁଁ ତ ଏବେ ଟିକେ ଉଠିଲି ବର୍ଷା ହଉଛି ସେପଟେ?
କୁହନ୍ତୁନି ଏମିତି ବର୍ଷା ଯେ ବନ୍ୟା ଆସିଲା ଭଳିଆ ଲାଗିଲାଣି।
ଏଇଟା ପରା ସବୁ ଭାସିଯିବ ଲାଗୁଛି ଆଜି।
ଖରା ଦିନ ହିଁ ଭଲ ଥିଲା ଭାବୁଥିଲି ମୁଁ।
ହଁ ପରା। କାଲିଠୁ ବର୍ଷା ହଉଛି ହଉଛି ହଉଛି ଯେ ସରୁନି ସେ ବର୍ଷାଟା।
ନାଇଁ ତାଠୁ ବରଂ ଖରା ଦିନ କାଠି ଆଠି ଶୋଇକି ଉଠିକି କିଛି କରୁଆ ପାଇଁ ଇଚ୍ଛା ବି ହଉଥିଲା ଗାଧା ଗାଧା କରି ଇଏ ଆଉ ଏବେ ତ କିଛି ମୋଟିଭେସନ ହେଉନି।
ହଁ ଚି
ଆଉ କଣ ଖାଇଲେଣି କି ନାଇଁ?
ନା କିଛି ଖାଇନି ଏବେ ପରା ଉଠିଲି। ଏ ଚାଲିଛି ବାସନ ଧୋଉଥିଲି ସେପଟ ଏବେ ତ ଟିଫିନ୍ କଣ ହେଲେ ଗୋଟେ ବନେଇବୁ ଆଉ ଆପଣ ଖାଇଲେଣି ଟିଫିନ୍ କିଛି?
ନାଇଁ କେତେବେଳେ ଉଠିଲେ ଆପଣ?
ଆଁ ପାଞ୍ଚଟାରେ ତ ଉଠି ଯାଇଥିଲୁ। କିନ୍ତୁ ଏମିତି ଟିକେ ଫୋନ ଚଲଉଥିଲୁ ଚଲଉଥିଲୁ ଏବେ ଟିକେ ଆସିଛୁ ସେପଟେ ଆଉ।
ପାଞ୍ଚଟାରୁ ଉଠିକି ଫୋନ କାଇଁ ଚଲଉଥିଲୁ ତାହେଲେ?
ହଁ ସେମିତି ତାପରେ ବର୍ଷା ବି ଆସିଲାଣି ଡ୍ରେସଟାକୁ କାଢିଦେଲୁ ବାହାରୁ ଶୁଖେଇଛୁ ତ
ଆଉ କଣ ରୋଷେଇ କରୁଛନ୍ତି?
ଜାଇନି ସେପଟେ ମୋ ସାଙ୍ଗ ରୋଷେଇ କରିବ।
ନାଇ ହେଲେ କି କଣ କରନ୍ତି ରୋଷେଇ ମାନେ କଣ ଖାଆନ୍ତି?
ଅଁଉ। ବର୍ଷା ଦିନରେ ତ ଇଚ୍ଛା କି ଟିକେ ଗରମ ଚା ହେଇଥିବ। ଆଉ ପକୁଡି।
ସକାଳ ସକାଳୁ।
ହଁ ସେମିତି ଯାହା ଇଚ୍ଛା ହେଲା ତ ଖାଇବୁ ନା।
ମତେ ସକାଳୁ ଗଲେ ଟିକେ ଇଡଲିି ଟିକେ ହେଇଥିବ ଉପମା ଟିକେ ହେଇଥିବ ପୁରୀ ଟିକେ ତରକାରୀ ଟିକେ ସରିଲା। ଆଉ ସେଲାରେ ପଖାଳ ହେଇଗଲା ବୋଲେ ତ ଆଉ ଦିନ ଯାକ ନ ଖାଇଲେ ମୋର ଚା--ଚଳିଲା।
ଆ ପଖାଳ ଖାଇକି ତ ଶୋଇ ପଡିବେ ଆଉ ଉଠିବେନି।
ନାଇଁ ମୋତେ ଟିକେ କଣ ପାଇଁ କେଜାଣି ନିଦ କମ ହଉଛି କି ନାଇଁ ପାଠ ଟିକେ ପଢ଼ିଲି ବୋଲି ନିଦ କମ ହଉଛି।
ଆଚ୍ଛା। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ। ସାଙ୍ଗସାଥି ହେଇକି ରହୁଛନ୍ତି ତାହେଲେ?
ହଁ ଆସିଥିଲି ଗୋଟେ ବାହାଘରରେ ତ ସାଙ୍ଗଙ୍କର ଫ୍ୟାମିଲିରେ ଏଟି ହଉଥିଲା। ତ ଆଜି ଆସିଲୁ ଘରକୁ ତ ତାଙ୍କ ଘରେ ଏକା ଅଛି ଆଉ।
ଆଉ ପଢାପଢି କଣ ସରିଲାଣି?
ହଁ ଚାଲିଛି ମୋର, ପ୍ଲସ୍ ଥ୍ରୀ ଚାଲିଛି।
ଯୁକ୍ତ ତିନି ତାହେଲେ ସରିନି ଆହୁରି?
ନା ସରିନି। ଆପଣଙ୍କର ସରିଥିବଣି?
ହଁ ମୋର ସରିଲା।
ହଁ। ଆଉ ରଥଯାତ୍ରା କୁଆଡେ ଯାଉଛନ୍ତି ଦେଖିବା ପାଇଁ?
ନାଇଁ ସ୍ନାନ ଯାତ୍ରା ଦେଖି ଗଲି ଆଉ କ ଯୋ ବେଶ ଦେଖି ପାରିଲିନି। ସେବେ ଆଉଥରେ ଦେଖିବା କଣ ହଉଛି ଏ ବର୍ଷାରେ ତ ବାହାରିବା ପାଇଁ ଏବେ ଯା ଲାଗୁଛି କୁଆଡେ ବି ଯିବ।
ଠିକ କଥା ରାସ୍ତା ପୁରା କାଦୁଅ ହେଇକି, ଅପରିଷ୍କାର ହେଇଥିବ ଭଲ ଲାଗୁନି।
ହୁଁ। ବର୍ଷା ଦିନେ ତ ଚାଲୁବା ପାଇଁ ବି କେମି ତି ଲାଗୁଛି କଷ୍ଟ ଲାଗୁଛି ଗୋବର ଗୋବର ଗୋବର।
ହଁ ଠିକ କଥା କହିଲେ, ସେଥିପାଇଁ ପରା ମୁଁ କଲେଜ ଯାଉନି କି କୁଆଡେ ଯାଇପାରୁନି। ବର୍ଷା ଦିନେ ମତେ ବର୍ଷା ହଉଛି, ଖରା ଦିନେ ଖରା ହଉଛି, ଶୀତ ଦିନ ଶୀତ ତ ହଉଛି ତ ମୁଁ ଯିବି କୁଆଡେ ଜାଣିିପାରୁନି।
ତାହେଲେ ବେଶୀ ଅସୁବିଧା ହବ ହଉ।
ସେଇଟା ପରା ଏମିତି କାରଣ ଯାକ କଦେଲେ ଗାଳି କରୁଛନ୍ତି ଟିକେ କଲେଜରେ କି ହୋକ୍ କୋଚିଂ ଗଲେ।
ନାଇଁ ଯେ ମୁଁ କହିବା ଅନୁସାରେ ବର୍ଷା ବଲେ ପୁରା ଜୋରଜାର ବର୍ଷା ହେଇଥାନ୍ତା ପଳେଇଥାନ୍ତା ଧୋଇ ହେଇକି ଟି କେ ଟିକେ ବର୍ଷାରେ ସେ ଗୋବର ଶୁଖୁନି କି କିଛି ନାଇଁ ଉୁସ୍କିଆ ଲାଗିବ ଖାଲି ରାସ୍ତାରେ ଗଲା ବେଳୁ ଯେମିତି ନା ଯେମିତି ଚକୁଳାଟା ଚକୁଡି ଖାଉଛି।
ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ ବେଶୀ?
ମତେ ତ ପଖାଳ। ଆପଣ ଙ୍କୁ?
ମତେ ମତେ ଏମିତି ଠିକ ଠାକ ଏମିତି ବେଶୀ ତେଲ ହେଇନଥିବ ଏବେ ତ ଆଜି କାଲି ମତେ କିଛି ସୁ ଖାଇବା ପାଇଁ ବହୁତ ଭଲ ଲାଗେ। ବେଶୀ ମସଲା ଜା ଜାତୀୟ ଖାଦ୍ୟ ଏମିତି ବେଶୀ ନାହିଁ। ଏମିତି ପୋଡାପୋଡି ଏମତି ଆଳୁ ପୋଡା କି କଣ ଟମାଟ ବାଇଗଣ ଏମିତି ଆଉ। ଚଟକା ଚଟିକି ଖାଇଦିଅ।
କାଲି କଣ ଖାଇଥିଲ?
କାଲି ରାତିରେ ତ ଆମେ ଖାଇଥିଲୁ ଭାତ, ଡାଲି, କଦଳୀ ଭଜା। ଆପଣ କଣ ଖାଇଥିଲେ?
ମୋର ରୁଟି।
ରୁଟି ନା ଛେନା
ଡାଏଟରେ ଅଛନ୍ତି ନା କଣ?
ମୁଁ ଟିକେ ଅଶୀ କେଜି ହେଇଗଲି ତତେ ଦେଖୁ ଜାଣିପାରିଲିନି।
ଓହୋ ଆଉ ଆପଣଙ୍କ ରୋଷେଇ ଆସେ?
ରୋଷେଇ ରୋଷେଇମାନେ କଣ ନିଜ ପାଇଁକା ଏମତି ଭାତ ଡାଲି ଆଳୁ ଭଜା।
ସମସ୍ତେ ତ ଖାଲି ଆଳୁ ଭଜା ସମସ୍ତେ ତ କରି ଜାଣୁଛନ୍ତି ଆଉ।
ସେଟା ଗୋଟେ ବିଶ୍ୱ ପ୍ରସିଦ୍ଧ କି ନାହିଁ?
ହଁ।
ଆଉ ପଢାପଢି ଭଲ ଚାଲୁଛେ?
ହଁ ଚାଲିଛି କିଛି ତ ଚାଲିନି ଏବେ ଆଗକୁ ତ ଏକ୍ଜାମ ଅଛି।
ସେଇଟା ପଢାପଢି ସହିତ ଏ ବାହାରର ବି ଏ ଯାକ ଦେଖୁ ତ ଆରଇ ଅମିନ ଏଗୁଡାକ ନଜରରେ ଥାଉ।
ହଁ ହଁ।
କାହିଁକି ନା କେତେ ଜଲଦି ସରିଯିବ ଜାଣିବି ପାରିବେନି ଆଉ।
ଏଇଟା ତ ଆଜିକାଲି ତ ସମୟ ଯେତେ ପୁରା ଚାଲିଛି ଯେ ଟିକେ ବି ଲାଗୁନି। ମାନେ ଜଲଦି ଜଲଦି ମାନେ ଜଲଦି ଜଲଦି ସମୟ ଟା ପଳଉଛି ନା?
ଜଲଦି ଜଲଦି ତାପରେ ମୋବାଇଲ ଯୋଗୁ ବି ମୋବାଇଲ ସ୍କ୍ରନ୍ ଟାଇମି କେତେ ରହୁଛି ଏବେ?
କାହାର ମୋର?
ହଁ।
ମୁଁ ଜାଣିନି ଏମିତି ତ ଟିକେ କାମ ପଡିଲେ ଫୋନ ଦେଖ ନହେଲେ ନହିଁ। କୋଉଠି ଟିକେ ଏମିତି କାମରେ ବ୍ୟସ୍ତ ଥିବି।
ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ।
ମାନେ ଏମିତି ଦି ତିନି ଘଣ୍ଟା ମୋବାଇଲ ଦେଖି ଦଉଥିବେ ତ ନା ଅଧିକ ରହୁଥିବ?
ନା ଅଧିକ ରହିଯାଉଛି ମୋର ମଝିରେ କଣ ଥିଲା? ମଝିରେ କମ୍ ଥିଲା ଏବେ କିନ୍ତୁ ଟିକେ ଅଧିକା ରହୁଛି। ବେଶୀ ହଁ ବେଶୀ ଟିକେ ଫୋନରେ ଏକା କାମ ହଉଛି ତ?
ଛଅ ସାତ ଘଣ୍ଟା ବଲେ ଜାଣିବା କଥା ଆଉ।
ମୋର ସେମ୍ ମୋର ସେମିତି ହଉଛି ଯେ ଟିକେ ମୁଁ ରଖିଦଉଛି ଆଉଥର ଦେଖୁଛି ଟିକେ ରଖି ଦଉଛି ଏମିତି ଏଇ ହେଇଯାଉଛିଉାନେ ଦିନ ଦି ଦିନ କଣ୍ଟ୍ରୋଲ କରି ହଉଛି ତାପରେ ଆଉ ଥରେ ଛଅ ସାତ ଘଣ୍ଟ ଏକା ହେଇଯାଉଛି।
ଆପଣ ସେମିତି କରୁଛନ୍ତି ମୁଁ ତ ଡ୍ରାମା ଦେଖ ମୋ ଫୋନରେ ମୋ ଫୋନ ଚାର୍ଜ ସରିଯିବ। ଫୋନ ଚାର୍ଜ ଲଗେଇକି ମୋ ମାମାଙ୍କ ଫୋନକୁ ପଳାଏ ସେଇଠୁ ସରିଲେ ବାପାଙ୍କ ଫୋନରୁୁ ପାଲାଏ ସେମି
ନାଇଁ ନାଇଁ ତାହଲେ ହିଁ ହିଁ ପୁରା ହିଁ ହିଁ ପୋକ ମଣିଷ ହେଇଗଲେଣି।
ଛୁଟିରେ ଆଉ କଣ କରିବି ଦେଖେ ତ ଡ୍ରାମା ଦେଖି ଦେଖି ସରେଇଦିଏ ଆଉ।
ଏବେ କିଛି ଲାଗୁନାହିଁ ଏବେ କିଛି ଲାଗୁନି ଯ ଯେତବେଳେ ଶ୍ରେଣୀରେ ବସିବେ ସେତେବେଳକୁ ଲାଗିବ ଆଉ ବ୍ଲାକ୍ ବୋର୍ଡ ଦେଖି ଦେଖିଲା ବେଳକୁ ଆଉ।
ଆମର ଏବେ ନୋଟିସ୍ ଆସ୍‌ଥିଲା ଫର୍ମ ଫିଲପ୍‌ ପାଇଁ।
କି ଫର୍ମ ଫିଲପ୍ ପାଇଁ?
ଫୋର୍ଥ ଫୋର୍ଥ ସେମିଷ୍ଟର ପାଇଁ।
ଓହ। କାହିଁକିନା ଆମକୁ ବି ମୁଣ୍ଡ ବଥା ହେଇଯାଉଥିଲା ଯେତେବେଳେ ଦି ଘଣ୍ଟା ଦିଟା ଆ କ୍ଲାସ ଯେତବେଳେ ରହିଯିବ ଗୋଟେ ସାରେଙ୍କର ଦେଖୁ ଦେଖୁ କେ କେତେ ଦେଖିବୁ କଳା ପଟା କେତେ ଦେଖିବୁ ବେଞ୍ଚ୍‌ ଟେବୁଲ୍‌।
ହୁଁ।
ତାଙ୍କୁ କା ଦେଖିଥାଉଛୁ ତାଙ୍କୁ କା ଦେଖିଥାଉଛୁ ସେମାନେ କହିବେ ଜାଣନ୍ତୁ ଜାଣନ୍ତୁ ଆମକୁ ଦେଖୁୁ ମୁଣ୍ଡରେ କିଛି ଯାଉନି ଖାଲି ଦେଖିଲେ କଣ ହବ ଏମିତି କହିବେ ଡାଇରେକ୍ଟ।
ଏବେ ତ କିଛି ପଢୁନୁ ପରୀକ୍ଷା ବେଳକୁ ପଢୁଥିବୁ ଯେ ମୁଣ୍ଡରେ ବହୁତ୍‌ ଗୋଡ଼େ ଚିନ୍ତା ଥିବ ତାପରେ ୟାଡେ ଜର ହଉଥିବ ମୁଣ୍ଡ ବଥା ହଉଥିବ ଘରେ ବି କହୁଥିବେ କିଛି ତ ପଢିଲୁନୁ ପଢିଲୁନି ଏବେ ଆଉ କଣ ବସିକି ପଢୁଛୁ।
ଏବେ କେତେ ତିନି ବର୍ଷ ନା ଚାରି ବର୍ଷ କି ଯୁକ୍ତ ଥ୍ରୀ?
ଅ ଏଇଟା ତିନି ବର୍ଷ କିନ୍ତୁ ଚାରି ବର୍ଷ ହେଲାନି କିନ୍ତୁ ଆମ ବେଳକୁ ତ ଏବେ ତିନି ବର୍ଷ। ଆମ ବେଳକୁ ଏନ୍‌ ଇ ପି ଟା ଲାଗିଲା କିନ୍ତୁ ଆମ ଠି ହେଇନି ଆଉ।
ଆ ଚାରି ବର୍ଷ ତାହେଲେ ଏବେ ହେଇଗଲାଣି ପିଲାଙ୍କର?
ହଁ ହେଇଗଲାଣି।
ମାନେ କୋଉ ବେଚ୍‌ ତମର ତଳ ଦିଟା ବେଚ୍‌ ନା ତଳ ବେଷ୍‌କା?
ଆମ ତଳ ବେଚ୍‌ ଠୁ ଷ୍ଟାର୍ଟ ହେଲା।
ଚାରି ବର୍ଷ ପଢିବେ। ଚାରି ବର୍ଷ ପଢ଼ିବେ?
ହଁ ଚାରି ବର୍ଷ।
ଆଉ ପ୍ଲସ ଟୁ ଟା?
ପ୍ଲସ ଟୁ ଟା ତ ଦି ବର୍ଷ ର ରହୁଛି।
ଆଉ ତାହେଲେ ପିଜି ଟା ଗୋଟେ ବର୍ଷ ହେଇଗଲା ନା କଣ?
ହଁ ହଁ ସେମିତି ଆଉ।
କୁଆଡୁ ନା କୁଆଡୁ ଟିକେ ସାନ ବଡ କରିକି ସଜେଇ ଦେଉଛନ୍ତି ଆଉ।
ହଁ ତାପରେ ସିଲାବସ୍ ସବୁ ତ ଚେଞ୍ଜ୍‌ କରିଦେଲେ।
ଏବେ ଚେଞ୍ଜ୍‌ ହେଇଛି ତାେହାଲେ ନାହିଁ କି?
ହଁ ଆମ ବଳକୁ ଏକା ଚେଞ୍ଜ୍‌ ହେଇଗଲା ତ ଆମେ ବି ବହୁତ୍ ଅସୁବିଧା ହେଲା ଆମ ବେଳକୁ ତାପରେ କିଏ କିଛି କିଛି ଏମିତି ଆର୍ଟ ବି କଲେଜ୍‌ ସେଇଠି ସେମ୍ ଡିସି ଭିଏସ୍‌ଏ କଣ କଣ ଏମିତି। କେତେ ଗୁଡେ ପେପର ହେଇଗଲା ତାପରେ ମୁଁ ଯୋଉଠି ପଢୁଛି
କହିବାକୁ ଗଲେ କାହିଁକିନା ଯେମତି ସବୁ ସିଷ୍ଟମ ଚେଞ୍ଜ୍‌ ହଉଛି
ହଁ ପରା।
ବ
ଆଉ ଆଜି କଣ ରୋଷେଇ ହଉଚି ଆପଣଙ୍କ ଘରେ?
ଆଜି ବାହାରୁ ଜଳିଖିଆ -
ଜଳଖିଆ ନାଇଁ ଘରେ କିଛି ରୋଷେଇ ହଉନି କି ମଧ୍ୟାହ୍ନ ଭୋଜନ ଖାଇବା ପାଇଁ?
ଏ ସେଇଟା ପାରମ୍ଭ ଭୋଜନ ପଡିଲା ପରେ ମଧ୍ୟାହ୍ନ ଭୋଜନ ପାଇଁ ବୁଦ୍ଧି ଆଇବ ଅ ହଁ କଣ ହବ କଇବି
ଆଁ
ଆପଣଙ୍କର କଣ ହଉଚି ଆଜି ତାହେଲେ କହିଲେ?
ଆଜି ଆମର ଦିଦି ଯାହା କହିବେ କିଛି ତ ଏବେ କହିନାହାନ୍ତି - ଯାହା କହିବେ ତାହା ରୋଷେଇ ହବ ଅ ରୋଷେଇ କରିବା ପାଇଁ ଆମେ ତାହା ରୋଷେଇ କରିବୁ ଆଉ।
ତାପରେ ମଧ୍ୟାହ୍ନ ପାଇଁ ପ୍ରସ୍ତୁତି ଆରମ୍ଭ ହବ -
ହଁ ଅ ହଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ଧନ୍ୟବାଦ-
ଧନ୍ୟବାଦ